ହ୍ୟାଲୋ।
ହ୍ୟାଲୋ।
ହଁ ସାଙ୍ଗ ଶୁଭ ସକାଳ କଣ କରୁଛୁ?
ଶୁଭ ସକାଳ। କଣ କରୁଛୁ ତୁ?
ମୁଁ ଏଇଠି ବସିଛି। ଆଉ ତୁ?
ମୁଁ ଏଇଠି ପଢୁଥିଲି ବସିକି ଆଉ।
ବଢିଆ କଥା। ଆଉ ସକାଳେ ଉଠିକି କଣ କଲୁ?
ସକାଳୁ ଉଠିକି କାମ ସାରିକି ଏବେ ପଢ଼ୁଛି ଆଉ।
ହଁ ଭଲ। ମୁଁ ବି ସେମିତି ସକାଳୁ ଉଠିଲି ତାପରେ ନିଜ କାମ ସାରିଲି ଯାହା ବି ନିତ୍ୟକର୍ମ ଥିଲା।
ତାପରେ ମୋର ଜଳଖିଆ ଖାଇଲିି ତାପରେ ଏବେ ଆସିକି ତ କଥା ହଉଛି ଆଉ। ଆଉ ତୁ ଜାଣିଛୁ ନା ଖାଇଥିଲି ଉପମା। ଆଉ ତୁ?
ମୁଁ ଏ ରୁଟି ଭଜା।
ଆଜି ସକାଳୁ ନା ମୁଁ ଆମ ଘର ପାଖରେ ଗୋଟେ ପାର୍କକୁ ଯାଇଥିଲି। ଆଉ ସେଠାରେ ଦେଖିଲି ତାର ପରିବେଶଟା ବହୁତ ସଫା ସୁୁତୁରା ଥିଲା। ଆଉ ସେଇଗୁଡ଼ିକ ଗଛ ଗୁଡ଼ିକ ମଧ୍ୟ ବହୁତ ସବୁଜ ଦେଖା ହଉଥିଲା। ଆଉ ପକ୍ଷୀମାନଙ୍କ ଶବ୍ଦ ବି ବହୁତ ଭଲ ଲାଗିଲା।
ଆଉ ଯେତେବେଳେ ଆମ ପାଖାପାଖି ପରିବେଶ ସଫା ରହେ ଆମ ମନ ବି ମଧ୍ୟ ଖୁସି ରହେ। ଦିନ ଟା ଭଲରେ ଆରମ୍ଭ ହୁଏ ଭଲ ଲାଗେ।
ହଁ ତୁ ଠିକ କଥା କହିଛୁ ଆଉ ମୁଁ ଭାବୁଛି ନା ଯଦି ପ୍ରତ୍ୟେକ ଲୋକ ନିଜ ଘର ଆଉ ଏବଂ ଘର ଆଖପାଖକୁ ସଫା ରଖିବେ। ତାହେଲେ ଆମର ପୁରା ସମଗ୍ର ସହରଟା ବଳ ବଦଳିଯିବ ଆଉ ଆମର ଗୋଟେ କଣ? ସ୍ଵଚ୍ଛ ପରିବେଶ ମଧ୍ୟ ହୋଇପାରିବ।
ହୁଁ ଠିକ କହିଲୁ ବଡ ପରିବର୍ତ୍ତନ ସବୁବେଳେ ଛୋଟ ପଦକ୍ଷେପରୁୁ ହିଁ ଆରମ୍ଭ ହୁଏ। ରାସ୍ତାରେ ଅଳିଆ ନ ପକେଇକି ଆମେ ଯଦି ଡଷ୍ଟବିନ ରେ ପକାନ୍ତେ ଛୋଟ ଛୋଟ ଅଭ୍ୟାସ କଲେ ମଧ୍ୟ ବଡ଼ ପ୍ରଭାବ ପକାନ୍ତା।
ହଁ ତୁ ଠିକ କଥା କହିଲୁ। ଆଉ ତୁ ଜାଣିଛୁ ନା ମୋର ଜଣେ ବନ୍ଧୁ ପ୍ରତିଦିନ ସକାଳେ ହାଟକୁ ଗଲା ବେଳେ ରାସ୍ତାରେ ଯଉଁ ସବୁ ପ୍ଲାଷ୍ଟିକ ବୋତଲ ଓ କାଗଜ ସବୁ ପଡିଥାଏ ସେ ତାକୁ ଡଷ୍ଟବିନ ରେ ପକେଇଥାନ୍ତି। ଆଉ ତାକୁ ଲାଗି ତାଙ୍କୁ ଦେ ଦେଖି ମଧ୍ୟ ଅନେକ ଲୋକ ସେଥିରୁ କିଛି ଶିଖିଥାନ୍ତି। ସେମାନେ ବି ତା ଭଳି ଅ ରାସ୍ତାରେ ପଡ଼ିଥିବା ଅଳିଆ ଆବର୍ଜନାକୁ ନେଇ ଡଷ୍ଟବିନ୍ ରେ ପକାନ୍ତି।
ହଁ ଏହା ହୋଉଛି ଭଲ ସକାରାତ୍ମକ ପ୍ରଭାବ ଗୋଟେ ଭଲ କାମ କେବଳ ନିଜ ପାଇଁ ନୁହଁ ଅନ୍ୟ ମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ।
ହଁ ତୁ ସତ କଥା କହିଲୁ। କାରଣ ଆମେ ତ ସବୁବେଳେ ଖାଲି ସୁସ୍ଥ ଜୀବନ କଥା କହୁଛେ। ହେଲେ କିନ୍ତୁ ପରିବାର ଓ ସ୍ଵାସ୍ଥ୍ୟର ସମ୍ପର୍କକୁ କେତେକ ଲୋକ ବୁଝନ୍ତି ନାହିଁ। ଆଉ ଚାରିଆଡ଼ ହିଁ ଅଳିଆ ଆବର୍ଜନା ପକାନ୍ତି ପରିବେଶ ସଫା ରଖନ୍ତିନି।
ହୁଁ। ମୁଁ ଏବେ ଘରେ ଛୋଟ ଛୋଟ ଗଛ ବଗିଚା କରିଛି। ସେଠି ପ୍ରତିଦିନ ପାଣି ଦୋଉଛି ସକ୍ ଖାଲି କିଛି ସମୟ ସେଠି ବସୁଛି ଭଲ ଲାଗୁଛି।
ବା ଏଇଟା ତ ଗୋଟେ ବଢିଆ କଥା। କାରଣ ସଫା ପବନ ସଫା ପାଣି ଏବଂ ସବୁଜ ପରିବେଶ ଆମ ଶରୀରକୁ ସୁସ୍ଥ ସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆଉ ହଁ ଆଉ ବ ଏଇଟା ଆଉ କିଛି ସମୟ ଯଦି ତୁ ଗଛ ପାଖରେ ସମୟ କାଟିବୁ ତାହେଲେ ତୋ ମନ ଟା ଶାନ୍ତ ହେଉଥିବ ଆଉ ଦିନରେ ଥିବା ଚିନ୍ତା ବି ମଧ୍ୟ କମି ଯାଉଥିବ।
ହଁ ତୁମର କୌଣସି ଭଲ ଅଭ୍ୟାସ ଅଛି କି ଯାହା ପରିବେଶ ପାଇଁ ଉପକାରୀ?
ହଁ ମୁଁ ସବୁବେଳେ ପାଣିର ଅପଚୟ କରେ ନାହିଁ। ଆଉ କପଡ଼ାର ବ୍ୟାଗ୍ ବ୍ୟବହାର କରେ ଏ ପଲିଥିନ୍ ବଦଳରେ। ଏବଂ ଯେଉଁଠାରେ ସମ୍ଭବ ସେ ସେହି ଜାଗାକୁ ସବୁବେଳେ ସଫାସୁତୁରା ରଖିଥାଏ।
ହୁଁ। ଏହି ଅଭ୍ୟାସଗୁଡିକ ଶୁଣିବାକୁ ଛୋଟ ଲାଗେ। କିନ୍ତୁ ଦୀର୍ଘ ସମୟରେ ବହୁତ ଭଲ ଲାଭ ଦେଇଥାଏ।
ହଁ ତୁ ଠିକ କଥା କହିଲୁ ଆଉ ଆମେ ଯଦି ପ୍ରତିଦିନ ଗୋଟିଏ ଭଲ କାମ କରିବା ବର୍ଷ ଶେଷ ସରେ ସେହି କାମର ସଂଖ୍ୟା ତିନିଶହ ପଞ୍ଚଷଠି ହୋଇଯିବ। ଆଉ ହଁ ଆମେ ଯଦି ଏମିତି ଛୋଟ ଛୋଟ କାମ ବି କରି ରିବ ଆମେ ନିଜେ ବି ଜାଣିପାରିବାନି ସେଇ କାମ କେତେବେଳେ ବଡ କାମରେ ପରିଣତ ହେଇଯିବ।
ହଁ ମତେ ଲାଗେ ଯେ ସ୍କୁଲ ଏବଂ କଲେଜରେ ମଧ୍ୟ ପରିବେଶ ସଚ୍ଛଳନ ଉପରେ ଅଧିକ କାର୍ଯ୍ୟକ୍ରମ ହବାଟା ମାନେ ଦରକାର। ଛୁଆ ସବୁ ଜାଣିବା ଦରକାର ବୁଝିବା ଦରକାର।
ହଁ ତୁ ଠିକ୍ କଥା କହିଲୁ। କାରଣ ପିଲାମାନେ ଯଦି ଛୋଟବେଳୁ ଏଇ ସବୁ ଭଲ ଭଲ ଅଭ୍ୟାସ ଶିଖିଲେ ସେମାନେ ତ ବଡ଼ ହେଲେ ଦାୟିତ୍ୱବାନ ନାଗରିକ ମଧ୍ୟ ହୋଇଯିବେ।
ହଁ। ଆଉ ଗୋଟେ କଥା ମୋବାଇଲରେ ସମୟ ନଷ୍ଟ କରିବା ବଦଳରେ ଯଦି ଆମେ ଅଧଘଣ୍ଟା ବାହାରେ କାଟିବା କିମ୍ବା ଗଛର ଯତ୍ନ ନେବା ତାହେଲେ ଶରୀର ଆଉ ମନ ଦୁହେଁ ଭଲ ରହନ୍ତା।
ହଁ ତୁ ସତରେ ଏଟା ଠିକ କଥା କହିଛୁ। ଆଉ ପ୍ରକୃତି ସହିତ ସମୟ କାଟିବା ଏଇଟା ହଉଛି ଗୋଟେ ସୁନ୍ଦର ଅଭ୍ୟାସ। ଆଉ ହଁ ଏହା ଆମକୁ ଧୈର୍ଯ୍ୟ, ଶାନ୍ତି ଏବଂ ସକାରାତ୍ମକ ଚିନ୍ତାଧାରା ମଧ୍ୟ ଦେଇଥାଏ। ଆଉ ଆମ କୁ ବହୁତ ଖୁସି ବି ଲାଗିଥାଏ।
ହୁଁ। ଆଜି ଠାରୁ ମୁଁ ନିଷ୍ପତ୍ତି ନେଲି ପ୍ରତି ସପ୍ତାହରେ ଅତି କମରେ ଗୋଟେ ଗଛ ଲଗେଇବା କିମ୍ବା ଗୋ ଟିଏ ଗଛର ଯତ୍ନ ନେବି।
ହଁ ତୁ ତ ଜାଣିଛୁ ଆମେ ଗଛଠାରୁ କେତେ କଣ ସବୁ ଲାଭ ପାଉଥାଏ। ମାନେ ଗଛ ଆମକୁ ସବୁ କିଛି ଫଳ, ଫୁଲ ଆଉ ଅମ୍ଳଜାନ ସବୁ କିଛି ଦେଇଥାଏ। ତ ଆମେ ହିଁ ମିଳିମିଶି କରିି ଯଦି ଗଛ ଲଗେଇବା ଗଛର ଯତ୍ନ ନବା ଏଇଟା ଗୋଟେ ଭଲ କାମ। ଆଉ ହଁ ମୁଁ ବି ମଧ୍ୟ ନିଷ୍ପତ୍ତି ନେଲି ଯେ ମୋ ପରିବାର ଏବଂ ସାଙ୍ଗ ମାନଙ୍କୁ ପରିବେଶ ମହତ୍ଵ ବିଷୟରେ ସଚେତନ କରିବି ଆଉ ଗଛ ମଧ୍ୟ ଲଗେଇବି।
ହଁ ଆମ ଦୁହିଁ ଜଣଙ୍କ ଛୋଟ ଛୋଟ ପ୍ରୟାସ ହୁଏ ତ ଅନ୍ୟମାନଙ୍କୁ ମଧ୍ୟ ଭଲ କାମ କରିବାକୁ ପ୍ରେରଣା ଦେବ।
ହଁ ସେଇଟା ହିଁ ତ ଅସଲ ସଫଳତା ସୁସ୍ଥ ଜୀବନ କେବଳ ଭଲ ଖାଦ୍ୟରେ ନୁହେଁ ବରଂ ସଫା ପରିବେଶ ଭଲ ଅଭ୍ୟାସ ଏବଂ ସକାରାତ୍ମକ ଚିନ୍ତାଧାରାରେ ଗଢି ଉଠେ।
ହଁ ତାହେଲେ ଆଜିଠାରୁ ଆମର ନୂଆ ସ୍ଲୋଗାନ ନିଜେ ସଫା ରୁହ, ପରିବେଶକୁୁ ସଫା ରଖ, ସୁସ୍ଥ ଜୀବନକୁ ଆପଣାଅ।
ହଁ ଏଇଟା ତ ବହୁତ ବଢିଆ କଥା ଆଉ ହଁ ଛୋଟ ବାର୍ତା ଯଦି ସମସ୍ତେ ପାଳନ କରନ୍ତି ତାହେଲେ ଆମ ଚାରିପାଖରେ ଆହୁରି ସବୁଜ ସୁନ୍ଦର ଓ ସୁସ୍ଥ ହୋଇଯିବ।
ହୁଁ ହୁଁ।
ଶୁଣେ ହ୍ୟାଲୋ ଆଉ ଜାଣି ଛୁନା, ଆଜି ଯେତେବେଳେ ମୁଁ ସକାଳୁ ବାହାରକୁ ଯାଉଥିଲି, ସେତେବେଳେ ଦେଖିଲି ଗୋଟିଏ ଛୋଟ ପିଲାଟିଏ ଚ କୋଲେଟ୍ ଖାଇସାରି
ତାପରେ ତାକୁ ପକେଟରେ ରଖିଦେଲା ଏବଂ ଡଷ୍ଟବିନ୍ ମିଳିବା ପରେ ପକାଇଲା।
ବା ଏହା ଶୁଣି ବହୁତ ଭଲ ଲାଗିଲା ବୟସ ଛୋଟ ହେଲେ ମ ମଧ୍ୟ ପିଲା ଭଲ ଅଭ୍ୟାସ ତାକୁ ଜଣେ ଦାୟିତ୍ଵବାନ ନାଗରିକ କରିବ।
ହଁ, ସତ କଥା ସେଇ ପିଲାକୁ ଦେଖି ଆଉ ଦୁଇ ଜଣ ମଧ୍ୟ ନିଜ ହାତରେ ଥିବା କାଗଜକୁ ଡଷ୍ଟବିନରେ ପକାଇଲେ। ଆଉ ଗୋଟିଏ କାମ କେତେ ଶୀଘ୍ର ଅନ୍ୟମାନଙ୍କୁ ପ୍ରେରଣା ଦେଇପାରେ ସେତେବେଳେ ହିଁ ମୁଁ ସେଇଟା ବୁଝିପାରିଲି।
ଠିକ କହିଲୁ। ଆମେ ଯଦି ନିଜେ ନିୟମ ମାନିବା ତାହେଲେ ଅନ୍ୟମାନେ ମଧ୍ୟ ଧୀରେ ଧୀରେ ସେଇ ଅଭ୍ୟାସ ଗ୍ରହଣ କରିବେ ଦେଖିବୁ।
ହଁ ଆଉ ତୁ ଜାଣିଛୁ ନା ଏବେ ବି ମୋ ଘରେ ଯୋଉ ଅଳିଆ ଆବର୍ଜନା ରହୁଛି ତାକୁ ଆମେ ଶୁ ଖିଲା ଓ ଓଦା ଅଳିଆକୁ ଅଲଗା ଅଲଗା କରି ରଖୁଛୁ। ଆରମ୍ଭରେ ଏଇ ସବୁ ଜିନିଷ ଟିକେ କଷ୍ଟ ଲାଗୁଥିଲା କିନ୍ତୁ ଏବେ ଏହା ଅଭ୍ୟାସ ହେଇଯାଇଛି।
ହଁ ବହୁତୁ ଭଲ ପଦକ୍ଷେପ। ଛୋଟ ଛୋଟ ନିୟମ ଆମ ଜୀବନକୁ ମଧ୍ୟ ସୁନ୍ଦର କରିଦେଇଥାଏ।
ହଁ ତୁ ଠିକ କଥା କହିଲୁ। ଆଉ ତୁ ସକାଳୁ ଉଠିକି କଣ କରୁଛୁ?
ମୁଁ ସକାଳୁ ଉଠି ସରିଲା ପରେ ହଉଛି କିଛି ସମୟ ତାଜା ପବନରେ ଗମ୍ଭୀର ନିଶ୍ୱାସ ନିଏ ତାପରେ ଗଛକୁ ପାଣି ଦିଏ ଏଥିରୁ ଦିନଟା ସକାରାତ୍ମକ ଭାବରେ ଆରମ୍ଭ ହୁଏ ମନକୁ ଟିକେ ହାଲ କା ଲାଗେ ଖୁସି ମିଳେ ଭଲ ଲାଗେ।
ହଁ ଏଇଟା ସତ କଥା ଆଉ ସତରେ ପ୍ରକୃତି ସହ ବି ସମୟ କାଟିଲେ ମନଟା ଶାନ୍ତ ରହେ ମୋବାଇଲସ୍ ସ୍କ୍ରିନ୍ ଦେଖି ଦିନ ଆରମ୍ଭ କରିବା ଠାରୁ ତ ଏହା ବହୁତ ଭଲ ଆମେ ପ୍ରକୃତି ସହ ମିଶି ପ୍ରକୃତି ସହ ଆମେ ଆମର ସମୟଟାକୁ କାଟିବା।
ହଁ ଆଜିକାଲି ଲୋକେ ଅନ୍ୟ ଅନେକ ସମୟ ଘର ଭିତରେ କାଟୁଛନ୍ତି କିନ୍ତୁ ପ୍ରତିଦିନ ଟିକେ ବାହାରକୁ ଯାଇ ଚାଲିବା ସୂର୍ଯ୍ୟକିରଣ ପାଖରେ ଟିକେ ବସିବା ସବୁଜ ପରିବେଶକୁ ଅନୁଭବ କରିବା ମଧ୍ୟ ଜରୁରୀ।
ହଁ ଆଉ ମୁଁ ବି ଭାବୁଛି ମଧ୍ୟ ଆମ ଘର ପାଖରେ ଗୋଟେ ସ୍ଵଚ୍ଛତା ଦିବସ ପାଳନ କରିବି ଆଉ ସମସ୍ତେ ମିଶି ସବ ସେଥିରେ ସଫାସୁତୁରା କରିବା ଏବଂ ଗଛ ମଧ୍ୟ ଲଗାଇବା।
ହଁ ଏହା ବହୁତ ସୁନ୍ଦର ଚିନ୍ତାଧାରା ପିଲା ଯୁବକ ଆଉ ବଡ ଲୋକମାନେ ସମସ୍ତେ ଏଥିରେ ଭାଗ ନେଲେ ସମାଜରେ ଭଲ ପରିବର୍ତ୍ତନ ଆସିବ।
ଆଉ ଗୋଟିଏ କଥା ଯେତେବେଳେ ଆମେ ଘର ସଫା ରଖୁ ଘର ଭିତରେ ରହିବାକୁ ମଧ୍ୟ ଭଲ ଲାଗେ ଆଉ ମନ ଟା ମଧ୍ୟ ଶାନ୍ତି ରୁହେ।
ହଁ ନିଶ୍ଚୟ ଘର ସ ଯଦି ଘର ସଫା ଥିବ ତାହେଲେ ମନକୁ ମଧ୍ୟ ସକାରାତ୍ମକ ରଖେ। ଜିନିଷ ଗୁଡିକ ଠିକ ଜାଗାରେ ରହିଲେ କାମ କରିବାର ଇଚ୍ଛା ମଧ୍ୟ ବଢିଯାଏ ଘରଟି ସୁନ୍ଦର ମଧ୍ୟ ଦେଖାଯାଏ।
ହଁ ସତ କଥା ଆଉ ଜାଣିଛୁ ନା ମୁଁ ଏବେ ପ୍ଲାଷ୍ଟିକ ବୋତଲ ବଦଳରେ ଷ୍ଟିଲ୍ ବୋତଲ ବ୍ୟବହାର କରୁଛି। ଏବଂ ଏଥିରୁ ପ୍ଲାଷ୍ଟିକ ର ମଧ୍ୟ ବ୍ୟବହାର କମ ହୋଇଛି।
ହଁ ମୁଁ ମଧ୍ୟ କପଡାର ବ୍ୟାଗ ନେଇ ବଜାରକୁୁ ଯାଉଛି। ଏପରି ଛୋଟ ନିଷ୍ପତ୍ତି ପୃଥିବୀ ପାଇଁ ବଡ ଉପହାର ହେଇପାରେ।
କେବେ କେବେ ଲୋକ ଭାବନ୍ତି ଯେ ଗୋଟିଏ ଲୋକ କଣ ବଦଳାଇ ପାରିବ? ମାନେ ଏଇ ସବୁ କାମକୁ ଗୋ ଗୋଟେ ଲୋକ କଣ ଚାହିଁଲେ ବଦଳାଇ ପାରିବ? କିନ୍ତୁ।
କିନ୍ତୁ ଏତା ହଁ। କିନ୍ତୁ ଇତିହାସ କହେ ପ୍ରତ୍ୟେକ ବଡ ପରିବର୍ତ୍ତନ ଗୋଟିଏ ଲୋକର ଭଲ ଚିନ୍ତାରୁ ହିଁ ଆରମ୍ଭ ହୋଇଛି। ତେଣୁ ଆମେ ନିଜ ଠାରୁ ଆରମ୍ଭ କରିବାଟା ହିଁ ଠିକ ଆମଠୁ ଦେଖିକି ହିଁ ଅନ୍ୟମାନେ ଶିଖିବେ।
ହଁ ତୁ ଠିକ୍ କଥା କହିଲୁ ମୁଁ ଭାବିଚି ତ ଆଜିଠାରୁ ପ୍ରତିଦିନ ଅତିକମ ରେ ଦଶ ମିନିଟ୍ ନିଜ ଘରର ଆ ଆଖପାଖ ସଫା ରଖିବି ଆଉ ମୋର ଗଛର ଯତ୍ନ ମଧ୍ୟ ନେବି।
ହୁଁ ମୁଁ ବି ପ୍ରତି ମାସରେ ଗୋଟିଏ ନୂଆ ଗଛ ଲଗାଏ ତାର ଯତ୍ନ ନେବି ଭାବିଛି।
ସତ କଥା। ଯଦି ଆମର ପ୍ରତ୍ୟେକ ସାଙ୍ଗମାନେ ମଧ୍ୟ ଏହି ଛୋଟ ଛୋଟ ସଂକଳ୍ପ ନେବେ। ତାହେଲେ ଆମ ପରିବେଶ ଆହୁରି ମଧ୍ୟ ସୁନ୍ଦର ଆଉ ସବୁଜ ହୋଇପାରିବ।
ଅ ସୁସ୍ଥ ଜୀବନର ଅର୍ଥ କେବଳ ଭଲ ଖାଦ୍ୟ ଖାଇବା ନୁହେଁ। ସଫା ପରିବେଶ ନିୟମିତ ବ୍ୟ-ବ୍ୟାୟାମ କରିବା ପର୍ଯ୍ୟାପ୍ତ ପାଣି ପିଇବା। ହସ ଖୁସି ରହିବା ଭଲ ଚିନ୍ତାଧାରା ମଧ୍ୟ ଜରୁରୀ।
ହଁ ସତକଥା ଆଜି ବି ମୁଁ ତୋଠୁ ବହୁତ କିଛି ଶିଖିଲି ଯେମିତିକି ଆମେ ପ୍ରକୃ ତିକୁ ଭଲ ପାଇବା ମାନେ ନିଜକୁ ଭଲ ପାଇବା।
ହଁ ଆଉ ମୁଁ ତୋଠୁ ଶିଖିଲି ପ୍ରତିଦିନ ଗୋଟେ ଭଲ ଅଭ୍ୟାସ ଆମର ଜୀବନ ସମାଜ। ଓ ପରିବେଶକୁୁ ଆହୁରି ସୁନ୍ଦର କରି ଦେଇଥାଏ।
ହଁ ତାହେଲେ ଆଜିଠାରୁ ଆମେ ଏ ସମସ୍ତଙ୍କୁ କହିବା କେମିତି ସେମାନେ ପରିବେଶକୁ ସନ୍ମାନ ଦେବେ। ତାଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବେ ଏବଂ ପ୍ରତିଦିନ ଗୋଟିଏ ଗୋଟିଏ ଭଲ କାମ କରିବେ।
ହଁ ଛୋଟ ପଦକ୍ଷେପ ହିଁ ଆସନ୍ତାକାଲିର ସୁନ୍ଦର ପ-ପୃଥିବୀ।
ହଁ ଠିକ କଥା।